ହ୍ୟାଲୋ। ହ୍ୟାଲୋ ହ୍ୟାଲୋ ସାର୍ ନମସ୍କାରେ ନମସ୍କାରେ।
ହଁ।
ଆଉଁ କଅଁ କରୁଛନ୍ତି?
ନାଇଁ ଏବେ ମୁଁ ସକାଳ ଭୋଜନ ଟିକେ କରି ଆଉ ତାଲି ଟିକେ ବାହାରେ ବଇଛି ଆଉ
ଆଚ୍ଛା।
ଭାବୁଚି ଟିକେ ପଢାପଢି କରିବି କଣ। ଆଉ ଆପଣ।
ଆମେ ଖାଇବୁ ତ ଏଇନା ଖାଇଇବା ପାଇଁ ଟିକେ ବାଗଉଥିଲି ଆଉ। ସରିଲେ ସରିଲେ ଖାଇବୁ ଆଉ।
ପଗେ ୟାଁ।
ଏଇନା ପଖାଳ ଖାଇବୁ ବୋଲି ଭାବିଛି ପଖାଳ ଖାଇବୁ ବୋଲି
ପଖାଳ, ଆଉ ତା ସହିତ କଣ ନଗେଇକି କଣ ଖାଇବେ?
ଆଉ ପଖାଳ, ତାଥିରେ ଆଳୁ ହରିଆ ଆଳୁ ଭଜା ଆଉ ଯେଉ ବଡ଼ି ଚୁରା। ଶାଗ ହରିଆ କରିଛୁ।
ଓହୋ। ଆଉ ରଜରେ କୁଆଡେ ଯାଇଥିଲ?
ରଜରେ ଯାଇଥିଲୁ, ଏଇ ପାଖରେ ଆମର ହୁଏ ଫଙ୍କସନ ହେରକା ରଜର ଦୋଳି ହେରିଆ ପଡିଥାଏ।
ହଁ।
ସବୁ ପ୍ରକାର ଗେମ୍ ପଡିଥାଏ ଯେମିତି ପୁଚି ଖେଳ, ମ୍ୟୁଜିକ ଚୟାର, ଚେୟାର ଆଉ ଏମିତି ବହୁତ କିଛି ଗେମ୍ ଥାଏ, ଖେଳିବାକୁ ପଡ଼େ। ୱିନର ହେଲେ କି
ପ୍ଲ-ପ୍ଲସ ଥ୍ରି ସରି ସରିଗଲା ନା ସରିଗଲା ନା ଲାଷ୍ଟ ଇୟର ଥିଲା?
ମୋର ଥିଲା ମାନେ ସେକେଣ୍ଡ ଇୟର ହେଇଥିଲା ମୁଁ ଛାଡି ଦେଇଛି ଆଉ କରୁନି।
ଉଁ ହୁଁ।
ନାଁ ମ୍ୟାରେଜ ହେଇଗଲା ତ ରିସେଣ୍ଟ ତ ଆଉ କରିପାରିଲିନି ଆଉ ଦେଖିବା ଆଉ ଆଗକୁ କଣ କରିବା ଆଉ।
ଓହଁ ଆଉ ଆପ କଣ କଣ ଟିକେ କହିବେ?
ରୋଷେଇ ତ ମୁଁ ସବୁ ପ୍ରକାର କରିପାରିବି। ବଟ୍ ନନ୍ ଭେଜ ଏତେ ପସନ୍ଦ କରେନି ଯେହେତୁ କରିପାରିବି ପ୍ରୋବ୍ଲେମ ହେଲେ ତ କରିବାକୁ ବାଧ୍ୟ। ହଁ ଯୋଉ ମଟନ ହରିଆ କରିବାକୁ ଭଲ ନୁହଁ, କରି କରି ନନଭେଜ୍ ଉପରେ ଚିକେନ୍ କରିଦେବି, ମାଛ ହରିଆ ଫ୍ରାଏ କରିଦେବି ଅଣ୍ଡା ଫ୍ରାଏ ହରିଆ କରିଦେବି। ଆଉ ସାଧା
ଆପଣ ଆପଣ ସାଧା ଉପରେ ସାଧା ଖାଆନ୍ତି ନା
ହଁ ସାଧା ସବୁବେଳେ। ନାଇଁ ନାଇଁ ନନଭେଜ୍ ଖାଏନି।
ଆଉ ଖାଆନି ତ ସେଟା କାଇହିଁ କରିଛନ୍ତି ବେକାରିଆ।
କରିବି ନାଇଁ ମୁଁ ସିନା ଖାଇବିନି ବଡ କାମ ଘରେ ଖାଇବି ନା ନାଇଁ ଫ୍ୟାମିଲି ଅଛନ୍ତି ନା।
ହ ହଁ ବୁଝିଲି ଏଇ ତ
ଆ ଆଜ୍ଞା। ନ ଖାଇଲେ ପୁଣି ତାଙ୍କ ପାଇଁ କରିକି ଥୋଇବା ନା ନାଇଁ।
ହୁଁ ତାଙ୍କୁ ବି ଚେଷ୍ଟା କରନ୍ତୁ ସେମାନେ କେମିତି ବଦଳିଯିବେ।
ଆଜ୍ଞା। ଆ ଯେହେତୁ ପୁଅ ପିଲା ନା ଯାହେଲେ ତାଙ୍କର ବି ଇଚ୍ଛା ଥିବ ନାଇଁ ଖାଇବା ପାଇଁ, ଆମେ କହିଲେ କଣ ହବ।
ହୁଁ, ହୁଁ। ନାଇଁ ଆମ ଏଠି ମୁଁ ସମସ୍ତଙ୍କୁ କହେ ଓହୋ ଯେମିତି କିି ଆପଣ କଣ ସୋୟାବିିନ ଆଉ ପନିରି
ଆଜ୍ଞା।
ଆଉ ପୋଟଳ ଏଇସବୁ ଆଉ।
ଆଜ୍ଞା ସାଧାରେ ତ ସେଇଆକୁ ଆଉ ପୋଟଳ ତରକାରୀ ହଉ, ପୋଟଳ ରସା ପୋଟଳ କରୋମା, ପୋଟଳ ତ ବହୁତ ଆଇଟମ୍ କରିହବ। ଆଉମିକ୍ସ ପନିର ହରିକା ହେଲେ ବି ପୋଟଳ ପଡେ। ଆଉ ସୋୟାବିନ୍ ତରକାରୀ କରିହବ। ସୋୟାବିିନ ରେ ବି ଭେଜ୍ ଆମର ବିରିୟାନୀ କରୁହନ୍ତି। ଏମିତି ସବୁ ଭେଜ୍ ଉପରେ ଯାହା କହିବ ସବୁ କରିଦେବି।
ଯା ହଉ। ଆପଣଙ୍କ କଣ ପାଇଁ ଆମିଷ ଛାଡ଼ିଦେଲେ ଟିକେ କହିବେ କି?
ଆମିଷ ଛାଡିଦେଲି ନୁହଁ ମୋର ପିଲାଦିନ ମତେ ଭଲ ଲାଗନି ସେ ସବୁ ଖାଇବାକୁ। ପିଲାଦିନ ବୋଲି ମୋ ଜନ୍ମରୁ ହିଁ ତ ଖାଇନଥିଲି। ଆଉ ତାପରେ ରିସେଣ୍ଟଲି ତ ଆମ ଘରେ ଟିକେ ଗାଇଡ କଲେ ସେ ଡକ୍ଟର ବି କହିଲେ ଟିକେ ଆଇଁଷ ଖାଇବା ପାଇଁ। ଅହଁ।
ରୁଟିନ୍ କଁ ଅଛି ତମେ ଟିକେ ଅଲଗା ସୋୟାବିନ ହେରିକା ଖାଉନା ଭଲ ଦିନ୍ଷ ଅଲଗା
ହଁ ହଁ ହଁ ଦେ ଖାଇଲି ବଟ୍ ଏବେ ଆଉ ଆମିଷ ସେମ୍ତି ଖାଉନି ଛାଡିଦେଇଛି।
ଖାଅନା ତମେ ଛୋଟବେଳୁ ଖାଅନା ଛୋଟବେଳ କିଏ ଦେଖିନ ଯେମିତି ଆମ ଏଠି ଛି ଟବେଳେ ଦିଅନ୍ତି ଛୁଆଁକୁ ଖୋଇ ଦିଅନ୍ତି ପାଟରେ ପୁରେଇ ଦିଅନ୍ତି ଧେଇ ପାଇଲେ ତମର କେମିତି ସେମିତି
ତେମାନେ ସ୍ମେଲ୍ ହୁଏ ତ ମୁଁ ମନା କରେ ଘରେ ଖାଇବିନି ବୋଲି ଆଉ ଅଭ୍ୟାସ୍ ନଥିଲା ଯେହେତୁ ଖାଉନଥିଲି କିନ୍ତୁ ବଡ ହବା ପରେ ଯେହେତୁ ପ୍ରୋବ୍ଲେମ ହେ- ତୁମର ଅଣ୍ଡା କହୁଥିଲି।
ହୁଁ ହୁଁ।
ହୋଉ ଏବେ କୁ ପୁରା ଛାଡିଦଛି ମାରେଜ ହେଇଗଲି ମ୍ୟାରେଜ ପରେ ବି ଏଠି ଆଉ ଖାଉନି ଆଉ ମୁ।
ଦେଖନ୍ତୁ ଆପଣ ଯୋଦି ସୋଲା ଛତୁଆ ଖାଇବେ ତାହେଲେ ତା ଦେହରେ ପ୍ରୋଟିନ୍ ଅଛି। ଯୋଉଟା କି ତମ ବଡି ଟିକେ ଭଲ ବଡି ଠିକ୍ ଠାକ୍ ରଖିବ ଆପଣ ଯି ଟାଇମ୍ ଖାଇବାକୁ ଚାହୁଁଚନ୍ତି ତାହେଲେ କୌଣସି ଗାଜର ବିଟ୍ ଆଣି ସିଝେଇ ଖାଆନ୍ତୁ ତାହେଲେ ବି ଭଲ ହେବ।।
ହଁ ଆଜ୍ଞା ହଁ ସେସବୁ ତ ଭିଟାମିନ୍ ଜିନ୍ଷ ନା ଦେହ ପାଇଁ ଭଲ।
ହୁଁ ତେଣୁ ଆମିଷଟା ମୁଁ ଏଥିଲା ମୁଁ ତ ଛୋଟ ବେଳୁ ଖାଉଥିଲି କିନ୍ତୁ ମତେ ବୋହୁତୁ ଦୁଃଖ ଲାଗେ ଖାଇବାବି। କି ଏଭଳି ନାଇଁ।
ଆଚ୍ଛା।
ହୁଁ ହୁଁ ହୁଁ। ମୋର ଭାତ ଡାଲି ଆଳୁଭର୍ତା ଖାଇଦିଏ।
ସେଇଟା ତ ବଢିଆ ଲାଗିବ ସାଧା ବେଷ୍ଟ୍ ଖାଦ୍ୟ ସିଏ।
ହୁଁ କିନ୍ତୁ ଲୋକ ମତେ ଭାରି ଦୁଃଖ ଲାଗେ ଏମ୍ତି ମାରି ଖାଉଚନ୍ତି କିନ୍ତୁ
ହଁ ହଁ ସେଇଟା ତ ସତା କଥା। ଯିବ ଏ ଯୋଉ କଥାରେ ନାଇଁ ଯିବ ହତି ଆ ମହା ପାପ୍ୟ।
ହୁଁ ତାଙ୍କୁ ଟିକେ ମନ୍ଦୁକ ବି ଲାଗୁନି ମୁଁ ଯଦି ତାଙ୍କୁ ବୁଝେଇ ଚେଷ୍ଟା କରିବି। ସେ କହିବେ ନାଇଁ କିଛି ଖାଇଲେ କିଛି ନାହିଁ।
ସେଇଟା ବୁଝେଇଲେବି ସେ ସେ ବୁଝିବେ ନା କଣ ସିଏ ତାଙ୍କର ଗୋଟେ ଅଭ୍ୟାସ ହେଇଯାଇଚି। ଆଉ ଅଛନ୍ତି ଲୋକ ବୁଝେଇଲେ ବୁଝିବେ ବଟ୍ ଯୋଉ ମାନଙ୍କର ଅଛି ତାଙ୍କର ପେସାମାନୋନ ଆମେ କାଟି କରିକି ବିକି ବିକ୍ରି କରିବୁ ବୋଲି ସେମାନେ ଆଉ କଁ କୋଉ ଇ
ଉ ହୁଁ। ଆଉ ଆଜି ଆଜି କଣ ଭାବିଛନ୍ତି ପ୍ଲାନ୍ କଣ ରୋଷେଇ କରିବେ କିଛି କହିନାହାନ୍ତି ଘରେ?
କଁ ରୋଷେଇ ତ ହବ ସେମିତି ମାନେ ଡାଲ୍ମା ହରିକା ଆଜ୍ଞା।
ହୁଁ।
ଆଉ ଡାଲ୍ ମା ଭଜା ଭଜି ହରିକି ହବ ମାମା ତାପରେ ଯେହେତୁ ମୁଁ ଏ ଏଇଥରେ କଥା ତ୍ ସପୋର୍ଟ କରୁଛନ୍ତି କହୁଛନ୍ତିଛନ୍ତି ତୁ କିଛି କରେନି ଆମ ରୋସେଇ ହରିଆ। କରିଦେବ ଆଉ ମୁଁ ଦେ
ଉ ହୁଁ।
କୁଡିଆ କଁ କରିବା ଆମେ ଟିକେ ମିଶିକି ସାରି ଦେଇେଇକି ତାପରେ ଯାହା କଲେ ଚଳିବ ଆଉ।
ତମର କେତେ ଜଣ ଏଇନା ଅଛ ଘରେ?
ଆମେ ଅଛୁ ଚାରି ଜଣ।
ହ ଛୋଟ ପରିବାର ଆଉ ନାଇଁ କି।
ଆଜ୍ଞା ଆଉ ହଜବେଣ୍ଡ୍ ତ ବାହରେ ରୁହନ୍ତି ବାହାରେ ବୋଲି ଭୁବନେଶ୍ଵରରେ।
ହଁ ତମର ଆରେଞ୍ଜ ମ୍ୟାରେଜ ନା ଏଟେ ଲଭ ମ୍ୟାରେଜ ହେଇଛି?
ନାହିଁ ଲଭ ମ୍ୟାରେଜ।
ତଥାପି ଏଇଟା କେତେ ବର୍ଷ ଥିଲା।
ହ ଥିଲା ଆମର ଅଢେଇ ବର୍ଷ ଭଳିଆ ଆଉ।
ହୁଁ ହୁଁ ତମ ହଜବେଣ୍ଡକୁ କେତେ ଆ ହା। ତମେ ହଜବେଣ୍ଡ କଣ ମାନେ କେତ ସେଇ କଲେଜ କଲେଜ ପିଲା ନା ତମଠାରେ ବୟସରେ କେତେ ବଡ ହେବେ?
ବୟସ ମାତ୍ର ଦି ବର୍ଷ ବଡ଼।
ମାନେ ତେଇଶ ନାଇଁକି।
ନାଇଁ ଚବିଶି ହେଲେ। ମତେ ଟିକେ ମୋର କଣ କହିଲା ଆଧାର କାର୍ଡରେ ମୋର କମ ଏଜ୍ ଅଛି। ତ ଆମେ ଆଧାରକୁ ନେଇକି ଚାଲିବା ନା ଆଉ।
ହୁଁ ହୁଁ ଠିକ୍ ଠିକ।
ଆଉ ନହେଲେ ମତେ ବାଇଶ ପାଖାପାଖି ହବ କିନ୍ତୁ ବାଇଶ ଚାଲିନି।
ଓହୋ। ହଁ ଭଲ ଯାହା ଆଉ ଆପଣ ଲଭ୍ ମ୍ୟାରେଜ କରିଦେଲେ। ଆମେ ତ କାହାକୁ ଆଜି ଯାଇ କାହା ଝିଅ ପିଲା ସହ ମିଶିବି ପାଇଲୁନୁ।
ଉୁଁ ଏମିତି ଥାଆନ୍ତି ଜଣେ ଜଣେ ମିଶି ପାରିବେନି।
ହଁ। ଆପଣ କେମିତି ପ୍ରଥମ ଆପଣ ପ୍ରୋପୋଜ ମାଇଲେ ନା ସିଏ ମାଇଲେ?
ନାଇଁ ସେମତି କହିବାକୁ ଗଲେ ସିଏ।
ହୁଁ ହୁଁ କଣ ପ୍ରଥମେ ଆଜି କଣ ଲେଖିକି ଦେଲେ ନା ମେସେଜ କଲେ।
ନାଇଁ ଫାର୍ଷ୍ଟ ଆମେ ଫ୍ରେଣ୍ଡ ହିସାବରେ କଥା ହଉଥିଲୁ ମେସେଜ ହଉ କଲ ହଉ ଫ୍ରେଣ୍ଡ। ଫ୍ରେଣ୍ଡ ବୋଲି ଫ୍ରେଣ୍ଡ ହେଇକି ଆମେ ଛଅ ମାସ ପ୍ଲସ। ତାପରେ ଉଁ ସିଏ ଟିକେ ଇଏ ସେମିତି ନୁହଁ ମାନେ କହିବେନି ନିଜ ଆଡୁ କିଛି ଆଉ ତାପରେ କଥା। ବାଜିଲୁ ତ ମତେ କହିବାକୁ ପଡିଲା ମୋ ଆଡୁ କହିଲି। ସିଏ ବି ସାଙ୍ଗେ ସାଙ୍ଗେ ହଁ କରିଦେଲେ।
ଯାହା ହଉ ଆପଣଙ୍କୁ ଏ ଯୋଉ ଆପ୍ ବିଷୟରେ କିଏ ମାନେ ତଥାପି ଜଣେଇଲେ।
ସେଇ ମୋ ସ୍ୱାମୀ କହିଲେ।
ହ୍ୟାଲୋ ତାଙ୍କର ବି ଖୋଲିଛନ୍ତି ଏ ଆପ?
ଖୋଲିଛନ୍ତି ଯେ ସେଠି କାମରେ ବିଜି ରହି ଯାଆନ୍ତି। ସେ ଖୋଲି ଦେଇଥିଲେ କିନ୍ତୁ କରିନାହାନ୍ତି ପୁରା ତାଙ୍କର ଖୋଲା ହେଇଛି ଯେ ମୁଁ ତାଙ୍କୁ କେତେ ବୁଝେଇଲି ବଟ ସେ କରିପାରୁନାହାନ୍ତି ଟିକେ
ଓହୋ ରାତିରେ ଟାଇମ ହଉଥିବ ନା ଯାହା ପିଲେ
ରାତିରେ ଆସିଲା ଆସିକି ଡିଉଟି ସାରିକି ଦଶଟା ହେଇଯାଉଛି ଦଶଟା ହେଲା ଆସିକି ପୁଣି ଖାଇକି ପୁଣି ଶୋଇଲେ ଉଠିକି ପୁଣି ଡ୍ୟୁଟି ଯିବେ ସକାଳୁ ପୁଣି ଦଶ
ଅହ ତମେ ତ ତମକୁ କିଏ କରିବାକୁ ପଡିବ ନହେଲେ ତମେ କେତେବେଳେ ରାତିରେ ତାଙ୍କ ଫୋନରେ କେତେବେଳେ କାହା ସହିତ କଥା ହେଇଯିବ ନହେଲେ ଟ୍ୟାକ୍ସ ଟା ପୂର୍ଣ୍ଣ
ଆ ସିଆଡେ ରହୁଛନ୍ତି ପରା ଭୁବନେଶ୍ୱରରେ
ଓହୋ ବୁଝିଲି ବୁଝିଲି।
ଆଜ୍ଞା।
ମୁଁ ଭାବିଲି ବୋଧେ ଘରକୁ ଆଉଛନ୍ତି ଫେର ଘରୁ ସକାଳୁ ଯାଉଛନ୍ତି।
ଆଜ୍ଞା।
ହୁଁ।
ଏଇଠୁ ହେଇଥିଲେ ତ ମୁଁ ତାଙ୍କର ବି କରି ଦେଇଥାନ୍ତି। ଆଜ୍ଞା ମୋର ବି ରାତିରେ ବି ଟିକେ ନେଟୱାର୍କ ପ୍ରୋବେଲମ ରହୁଛି। ସେ ମୋର ହଉନି ଯେତିକି କଥା ହେବି ମୁଁ ଦିନରେ କଥା ହେବି।
ଆଜ୍ଞା ଆଜ୍ଞା ମୁଁ ଜାଣିଛି କାହିକିନା ମୋର ବି କାଲି ରାତିରେ ବହୁତ ପ୍ରୋବ୍ଲେମ ହଉଥିଲା।
ଆଜ୍ଞା ଆଉ ଆପଣଙ୍କ ଘରେ କିଏ ସବୁ ଅଛନ୍ତି!
ନା ଆମ ଘରେ ଭାଇ ଆମେ ଦୁଇ ଜଣ। ଆଉ ବାପା ବୋଉ ଆମେ ଚାରି ଅଛୁ ଆଉ।
ଆଛା।
ହୁଁ ହୁଁ ଭାଇ ହଁ ଭଉଣୀ ଅଛନ୍ତି ଦାଦା ଦାଦା ଝିଅ ଅଛନ୍ତି। ସେମିତି ଆଉ। ହୁଁ ହ୍ୟାଲୋ ହଁ କହୁନାହାନ୍ତି।
ମୁଁ କହିଲି ନିଜ ଭଉଣି ନାହାନ୍ତି ଆଜ୍ଞା।
ନା ନିଜ ଭଉଣୀ ସେମତି କିଛି ନାହିଁ ସେଇ ଦାଦା ଭଉଣୀ ଅଛନ୍ତି ଜା। ଦାଦା ଝିଅ।
ଓ ହଉ ଆପଣ ସାଥିରେ କଥା ହେଇକି ବହୁତ ଖୁସି ଲାଗିଲା।
ହୁଁ।
ସବୁବେଳେ ଏମିତି ଖୁସିରେ ରୁହ ଆଉ।
ହଁ ହଉ ଯାଅ କାମରେ ଆଉ। ଆଜ୍ଞା ଆଜ୍ଞା ଆପଣ ଯାଆନ୍ତୁ କାମରେ ଆଉ।
ଆଜ୍ଞା।
ଥ୍ୟାଙ୍କୟୁ ଥ୍ୟାଙ୍କୟୁ।